ହଁ ହଁ
ହଁ, ମୁଁ କହିଲି ଆମେ ଯାଉଛୁ ଏଇ ମୁଁ ଭାବିଲି, ଏଇ ବେଳ କଣ କହିଲେ -ଟିକେ ଏ ଯୋଉ ସମ୍ବଲପୁର ଆଡେ ଯିବା ପାଇଁ ନହେଲେ ବାଲେଶ୍ଵର ଭାବିଛି ଯିବା ପାଇଁ ବାଲେଶ୍ଵର ଟିକେ ପଞ୍ଚଲିଙ୍ଗେଶ୍ଵରଙ୍କୁ ଦେଖିବା ଦର୍ଶନ କରିବାରେ ଅଛି, ଦେଖିବା ଆଉ କଣ ହଉଛି? ଆ ଆଉ ଆପଣ ଯିବେ କି ଆମ ସହ?
ହଁ ଯିବା, ବୁଲିକି ଆସିବାଭାରି, ମୁଁ ବି ଦର୍ଶନ ବି କରିନି କରିଦେଇକି ଆସିବ ଭାରି
ଆପଣ କେବେ ଦେଖିନାହାନ୍ତି -ବାଲେଶ୍ୱର ପଞ୍ଚଇଲିଙ୍ଗେଶ୍ୱର? ନାଇଁ ମୁଁ କହିଲି ବାଲି ଅସି ହଉ କେବେ ଆସନ୍ତୁ ଆମେ ସାଙ୍ଗ
ହୁଁ ସାଙ୍ଗ ହେଇକି ଯିବା ଆଉ ଫ୍ୟାମିଲି ମିଶିକି ଯିବା। ଆଉ କଣ କରୁଛନ୍ତି? ହାଲୋ ହାଲୋ ହାଲୋ